ରଜ ପର୍ବ କେମିତି ପାଳନ କରନ୍ତି ଟିକେ କହିବ କି? ।
ହଁ ରଜ ହଉଛି ଝିଅ ମାନଙ୍କର ପର୍ବ। ଅ ଯୋଉଟା କି ଓଡିଶାର ପ୍ରକୃତି ଉତ୍ସବ ତାକୁ କୁହାଯାଏ। ହେଇଟା ହଉଚି ଏଇଟା ହଉଛି ବର୍ଷାର ଆଗମନ ଆଉ ଧରିତ୍ରୀଙ୍କର ଋତୁସ୍ରାବ ପର୍ବ ଭାବରେ ପାଳନ କରାଯାଏ। ଯୋଉଟା କି ତିନି ଦିନ ପର୍ଯ୍ୟନ୍ତ ଚାଲେ।
ପହିଲି ରଜ ଗୋଟେ ଥାଏ। ଯୋଉ ଦିନ କି ଘର ଲିପା ପୋଛା କରନ୍ତି ସଫାସୁଫି। ଆଉ ଆଉ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
ମିଥୁନ ମିଥୁନ ସଂକ୍ରାନ୍ତି ଗୋଟେ ଯୋଉଟା ମଝି ରଜ ଦିନ ପାଳନ କରନ୍ତି। ଦ୍ଵିତୀୟ ଦିନ ଯୋଉଟା।
ହଁ।
ଏଇଟା ହଉଛି ରଜ ର ମୁଖ୍ୟ ଦିନ। ଧରିତ୍ରୀକୁୁ ଛୁଇଁବା ବି ମନା ଥାଏ। ତିନି ଦିନ ଯୋଉଟା ଲାଷ୍ଟରେ ଆସେ ସେଇଟା ହଉଛି ବସୁମତୀ ସ୍ନାନ। ଯୋଉ ବସୁମତୀ ମାଙ୍କୁ ଧୁଆଧୁଇ କରିକି ଯୋଉ ପୂଜା କରାଯାଏ।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
ଆଉ କେମିତି କଣ ଏବେ ପାଳନ କରନ୍ତି କହିଲୁ?
ହଁ ରଜ ଦିନ ତ ବହୁତ କିଛି ବାରଣ ଥାଏ ଝିଅ ମାନଙ୍କୁ କରିବା ପାଇଁ। ଯେମିତି କି ଖାଲି ପାଦରେ ଚାଲିବା ବି ବାରଣ ଥାଏ। କଦଳୀ ପଟୁଆରେ ଅ ଯୋଉଟା କିି ଚପଲ କରିକି ପିନ୍ଧା ଯାଏ। ଅ ଅଳତା ଲଗେଇକି କଦଳୀ ପଟୁଆ ଗୋଡରେ ପିନ୍ଧିକି ପାଦରେ ପିନ୍ଧିକି ଚାଲନ୍ତି। ଖାଲି ପାଦରେ ମାନେ ଝିଅ ମାନଙ୍କୁ ମାଟିରେ ଚାଲିବା ବି ମନା ଥାଏ। ସେଦିନ ଝିଅ ମାନ ଗଛରୁ ଫଳ ବି ତୋଳନ୍ତିନି। ଆଉ ମାଟି ସହିତ ଖେଳନ୍ତିନି ବି। କାମ କରନ୍ତିନି ବି ଘରେ ଯେକୌଣସି କାମ ବି ଥାଏ ସେମିତି କି ରୋଷେଇ ବାସ ଘର ଝାଡୁ। କରିବା ସଫାସଫି ସେ ସବୁ ବାରଣ ଥାଏ। ଏ ଗୋଟେ ଝିଅକୁ ଯେମିତି ରାଣୀ ପରି ସେବା କରାଯାଏ। ସେମିତି ହିଁ ଗୋଟେ ଝିଅ ରହିଥାଏ।
ହଁ ଦୋଳି ବି ଖେଳନ୍ତି। ଗଛରେ ଦୋଳି ବାନ୍ଧି ଝୁଲନ୍ତି ଝିଅ ମାନେ। ମୋ ଭାଇ ଲୋ ଗୀତ ବି ଗାଇ ଝୁଲନ୍ତି। ଏଇଟା ରଜର ମୁଖ୍ୟ ଆକର୍ଷଣ ଲାଗେ। । ଆଉ ପିଠା ପଣା ବି ବହୁତ ସାରା ପିଠା ବହୁତ ପ୍ରକାର ପିଠା ହୋଇଥାଏ। ଯେମିତି ପୋଡ଼ପିଠା, ମଣ୍ଡା ପିଠା, ତାଳ ପିଠା, କାକରା ପିଠା। ଏମିତି ଘରେ ବନାନ୍ତି। ଆଉ ପଣା ବି ପିଅନ୍ତି। ବିନା କାମରେ ଖାଇ ପି ବହୁତ ମଜା ବି କରନ୍ତି ଖେଳନ୍ତି ବି ଯେମିତିହି ହଁ।
ହଁ ଝିଅ ମାନେ ଦେଖିବ ବେଳେ ବେଳେ ପିନ୍ଧିଥିବେ। ପ୍ରାୟତଃ ଝିଅ ନୂଆ ପାଟ ଶାଢୀ ପିନ୍ଧି ଦିଅନ୍ତି। ଅଳତା ବି ଲଗାନ୍ତି। ମେହେନ୍ଦୀ ବି ଲଗାନ୍ତି। ଆଉ ଖେଳ ଖେଳିରେ ଯେମତି କି ଚୋରୋ ପୋଲିସ ଖେଳନ୍ତି। ଦୋଳି ଖେଳନ୍ତି ତାସ ବି ଖେଳନ୍ତି। ପୁଅ ମାନେ କବାଡି ବି ଖେଳନ୍ତି। ପାରମ୍ପରିକ ଖେଳ ସବୁ ଏଇ ସମୟରେ ହୁଏ ଆଉ।
ହଁ ଆଉ। ପିଠା ଯୋଉ କେ ତମର ହେଇଥିଲା ନା ରଜରେ?
ହଁ ରଜରେ ପିଠା ହେଇଥିଲା।
ଆଛା କି କି ପିଠା ହେଇଥିଲା ଟିକେ କହିଲୁ।
ରଜରେ ତ ମୁଖ୍ୟ ଭାବରେ ପୋଡ ପିଠା କରାଯାଏ। ଅ ମଣ୍ଡା ପିଠା ବି ଆମ ଘରେ ହେଇଥିଲା। ଅ ଯୋଉଟା କି ଯୋଉ ସୂଚୀରେ ହେଇଥିଲା। ଚାଉଳରେ ଚାଉଳ କୁଣ୍ଡରେ ବି କରାଯାଏ। କିନ୍ତୁ ସୁଜିରେ ବି ହୁଏ। ମଣ୍ଡା ପିଠା ବି ହେଇଥିଲା। କାକରା ପିଠା ପିଠା ହେଇଥିଲା ଚକୁଳି ପିଠା ବି ହେଇଥିଲା। ଆଉ ଏମତି ତା ସହିତ ମିଠା ବି ବହୁତ ପ୍ରକାରର ମିଠା ବି ହେଇଥିଲା।
ହଁ। ଆମ୍ବ ପଣସ ଦ୍ଵାରା ତ ରଜର ପାଳନ ଟା ବହୁତ କମ ଲାଗିଥାଏ ନା।
ହଁ।
ଆଚ୍ଛା। ଆଉ ରଜ କେମିତି ପାଳନ କଲୁ ଏ ବର୍ଷ?
ରଜ ଏମତି ଅ ଗାଁରେ ତ ର ତ ବହୁତ ଭଲସେ ତ ହୁଏ? ଆମ ଗାଁ ରେ ବି ରଜ ହେଇଥିଲେ। ରଜ ପାଇଁ ଦୋଳି ବି ଲାଗିଥିଲା। ଡ୍ରେସ ବି କରିଥିଲି ପିନ୍ଧିକି ଗାଁ ରେ ବୁଲାବୁଲି ମଧ୍ୟ ହେଇଥିଲା।
ଆଚ୍ଛା କୁଆଡେ ବୁଲିବାକୁ ଯାଇଥିଲି କି ନାଇ।
ନାଇଁ ସେମତି ଦାର୍ଶନିକ ସ୍ଥାନ କିଛି ତ ଯାଇନଥିଲି। କାହିଁକି ଏମତି ଗାଁ ରେ ବୁଲାବୁଲି କରିଥିଲୁ ଆଉ। ପୋଡପିଠା ଖାଇଥିଲୁ ରଜରେ ନା ଖାଇ ନଥିଲୁ।
ପୋଡପିଠା ତ ଆମର ହେଇନଥିଲା। ତୁ ଖାଇଥିଲୁ କି? କେମିତି ଲାଗିଥିଲା ଟିକେ ତା ପ୍ରଣାଳୀଟା କହୁନୁ।
ହଁ ପୋଡପିଠା ଖାଇଥିଲୁ। ଆମ ଘରେ ପୋଡପିଠା ବି ହେଇଥିଲା। ଯେହେତୁ ପୋଡପିଠା ଖାଇବା ମତେ ବହୁତ ପସନ୍ଦ ସେଥିପାଇଁ ପୋଡ ପିଠା ବି ହେଇଥିଲା।
ହଁ କେମିତି କଣ ବନେଇଥିଲୁ?
ହଁ ପୋଡ ପିଠା ଅ ଖାଇବା ପାଇଁ ସେଥିରେ ଛେନା ଦରକାର। ମାନେ ବାହାର ବାହାର ଯୋଉଟା ପୋଡପିଠା ଥାଏ। ଯୋଉଟା କି କଳା କଳା ଦେଖାଯାଏ। ଭିତରୁ କିନ୍ତୁ ନରମ ଆଉ ସୁଆଦିଆ ବି ଥାଏ। ମାଟି ହାଣ୍ଡିରେ ଅ ପୋଡା ପିଠା ର ମଜା ପୁରା ଅଲଗା। ଯୋଉଟା କି ତାର ସ୍ଵାଦ ପୁରା ଅଲ ବହୁତ ଭଲ ଆସେ। ଘରେ ଗ୍ୟାସ୍ କି ନହେଲେ ଓଭାନ ନହେଲେ ଚୁଲିରେ କଲେ। ତାଠୁ ଭଲ ଲାଗେ।
ଆଛା ତା ପ୍ରସ୍ତୁତି ଟା କହିପାରିବ।
ହଁ ସେଥିପାଇଁ ଛେନା ଦରକାର। ଚାଉଳ ଦରକାର। ଗୁଡ ଦରକାର। ଆଉ କାଜୁ କିସମିସ୍ ଦରକାର। ଇଲାଇଚି ଗୁଣ୍ଡ ଦରକାର। ଯାଇଫଳ ଗୁଣ୍ଡ ଘିଅ ବେକିଂ ପାଉଡର। ଆଉ ପିଠା ପକେଇବା ପାଇଁ ଯେମିତି କି ହଳଦୀ ପତ୍ର କି କଦଳୀ ପତ୍ର ଦରକାର ଆଉ।
ତା ପ୍ରସୁତି ପ୍ରଣାଳୀ ଟା ଟିକେ କେମିତି କରିଛୁ କହିଲୁ।
ଆ, ତୁ କହୁନୁ। ମୁଁ ତ ଯେତିକି ଜାଣିଥିଲି କହିଲି ଆଉ ବେଶୀ କିଛି ମୋତେ ଜଣା ନାହିଁ। ତୁ ଯେତିକି ଜାଣିଛୁ କହ।
ବଟା ଚାଉଳରେ ଯୋଉ ଛେନାକୁ ଗୁଆ ଘିଅ, ଅଳେଇଚ ଜାଇଫଳ ଆଉ ହା କ୍ଷୀର କ୍ଷୀର ବି ମିଶିନି ଚଳିବ ନ ମିଶିଲେ ବି ଚଳିବ। ଏଇଟା ତୋମ ନିୟନ୍ତ୍ରଣରେ ଥାଏ। ଏଇଟାକୁ ଭଲରେ ଗୋ ଟେ ଭଲ ଭାବରେ ଗୋଳେଇ ନିଅନ୍ତି। ତାପରେ କରଣୀ ପତ୍ର ଯୋଉଟା କହିଲ ଆଉ କାଜୁ, କିସମିସ ଆକୁ ବି ମିଶେଇ ନିଅନ୍ତି ଟିକେ ବେକିଂ ପାଉଡର ଶେଷରେ ବି ପକେଇ ଦିଅନ୍ତି। ପ୍ରେସର କୁକର ରେ ପଥରେ, ପ୍ରେସର କୁକର ବସେଇବେ ତାପରେ ପତ୍ର ଖୁବି ସେ ଯୋଉ ଥାଏ ହଳଦ ଦୀ ପତ୍ର ପକେଇ ସେ ଯୋଉ ପେଷ୍ଟ ଟା ବନେଇଥିଲ ସେଟାକୁ ତା ଉପରେ ଥୋଇ ଦିଅନ୍ତି।
ତାପରେ ଯୋଉ ଅଁ, ଗୋଳେଇକି ଯୋଉଟା ଥାଏ ତା ଉପରେ ପକେଇ ଦେଇକି ତାପରେ ଉଁ, ତା ଉପରେ ପୁଣି ପତ୍ର ଦେଇକି ଢାଙ୍କି ଦେଇକି ଉପରୁ ଅଳ୍ପ ଘିଅ ଲଗେଇ ଦିଅନ୍ତି ବୋଧେ ଆଉ।
ହଁ କାଜୁ କିସମିସ୍ ତା ଉପରେ ଟିକେ ପକେଇଦେଲେ ବି ପୁ- ପୋଡପିିଠା ଟା ଆଉ ଟିକେ ଭଲ ସୁନ୍ଦର ଦେଖାଯାଏ।
ହଁ ସେ ତାପରେ ନଡ଼ିଆ କାଜୁ, କିସମିସ ତା ଉପରେ ସଜେଇ ଦିଅନ୍ତି ନା।
ହଁ ଯୋଉଟା କି ସୁନ୍ଦର ଦେଖାଯାଏ। ପରେ ଟାକ ଦେଢ ଘଣ୍ଟା ତାକୁ ବସେଇବ ତାପରେ ଟିକେ ଯାଇକି ଦେଖିଦବ। କି ଛୁୁରି ହଉ ତ
ଆଉ ଯଦି ପ୍ରେସର କୁକର ରେ ବସିବ, ପ୍ରେସର କୁକର ରେ ବସେଇକି କିଛି ସମୟ ମାନେ ଦୁଇ ତିନିଟା ଯୋଉ ସି ଟି ଲାଗେ ତାକୁ ଦି ତିନିଟା ସେିଟି ଦେଲା ପରେ ସେଟା ଠିକ ହେଇଯାଏ। ମାନେ ହେଇଯାଇଥିବ ଭିତର ପୁରା ସିଝି ଯାଇଥିବ। ନହେଲେ ଓଭାନରେ ବସେଇଲେ ବି ହ ବ ଅ, କିନ୍ତୁ ତାକୁ ଉଁ, ସେଟା ହେଲା କି ନାଇଁ ଚେକ୍ କରିବା ପାଇଁ ତାକୁ ଛୁରୀ ଟା ଟିକେ ପାଣି ଲଗେଇକି ପସେଇଲେ ନହେଲେ ନର୍ମାଲ୍ ଯେମତି ଏଇ ଛୁରୀ ଟା ତା ଭିତରେ ପଶେଇକି ଦେଖିଲେ ଯଦି ସେ ଛୁରୀରେ କିଛି ଲାଗୁଛି ଯୋଉ ଓ ଉଠା ପିଠା ତିଆରି ହୁଏ, ସେଇଟା ଯଦି ଲାଗିବ ତାହେଲେ ଉଁ, ପିଠା ଟା ହେଇନଥିବ। ଆଉ ଯଦି ଛୁରୀ ଟା ଭିତରକୁ ପୁରରେଇକି ପିଠା ଭିତରକୁ ପୁଣି ବାହାର କଲା ପରେ ଛୁରୀରେ କିଛି ଲାଗି ନଥିବ ତାହେଲେ ପିଠା ଟା ଭଲ ଭାବରେ ହେଇଯାଇଥିବ।
ଓହୋ, ଏମିତି।
ହଁ ତାପରେ ଚାରି ରୁ ପାଞ୍ଚ ଘଣ୍ଟା ପରେ ତାକୁ ବାହାର କଲା ପରେ ସେ ଅ, ଗରମ ଥିଲା ବେଳେ ଯଦି କାଟିବୁ ତାହେଲେ ସେଟା ତ ଭାଙ୍ଗିଯିବ। ଥଣ୍ଡା ହେଲା ପରେ ତାକୁ କାଟିଲେ ସେଟା ଭଲ ଲାଗେ।
ହଁ। ଆଚ୍ଛା ତାହେଲେ ଏମିତି ସବୁ ପୋଡପିଠା ବନାନ୍ତି।
ହଁ। ପୋଡପିଠା ଟାକୁ ଯଦି ହାତ ଭାବରେ ହାତରେ ଭଲ ଭାବରେ ତାକୁ ଯଦି ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ କରିଥିବୁ ତାହେଲେ ସେଇଟା ପିଠା ଟା ଭଲ ନରମ ହବ। ଆଉ ଯୋଉ ମିକ୍ସ ଟା ହେଇଥିବ ତାକୁ ଯଦି ବାଟିବୁ, ମାନେ ଯୋଉ ବିରିର ଯୋଉ ଅଇ ଉଁ, ପେଷ୍ଟଟା ହେଇଥିବ ତା କୁ ଯଦି ଶିଳରେ ବାଟିକି କରିବୁ ତାହେଲେ ଭଲ ନରମ ହବ।
ହଁ ସବୁର ତାର ସ୍ଵାଦ ଟା ଟିକେ ଅଲଗା ଅଲଗା ଆସେ ନା।
ହଁ।
ଆଉ ଯୋଉଥିରେ ବି ବସେଇବୁ ଚୁଲିରେ ହଉ କି ଗ୍ୟାସ୍ ରେ ହଉ ଅ, ସେଟା ଟିକେ ସ୍ଲୋ ଲୋର ଫ୍ରେମ୍ ରେ ଜଳାଯିବ। ନହେଲେ ପିଠା ପୋଡିଯିବ କିନ୍ତୁ ଭିତର ହେଇନଥିବ କଞ୍ଚା ଥିବ।
ହଁ ହଁ।
ରଜ ଦିନ ତ ଉଁ ଥଣ୍ଡା ପୋଡ ପିଠା ଆଉ ପଣା ଖାଇବାର ମଜା ତ ପୁରା ଅଲଗା ଆଉ ତିନି ଚାରି ଦିନ ପର୍ଯ୍ୟନ୍ତ ଭଲ ରହେ ପୋଡପିଠାରେ ତିନି ଚାରି ଦିନ ପର୍ଯ୍ୟନ୍ତ ଭଲ ରହିବ।
ଆଛା ଆଉ ମଣ୍ଡା ପିଠା ଖାଇଥିଲୁ?
ହଁ ବା। ମଣ୍ଡା ପିଠା ମୁଁ ଖାଏ କିନ୍ତୁ ବୋହୁତ କମ ଖାଏ।
କାହିଁକି?
ମଣ୍ଡା ପିଠା ମତେ ଏତେ ଭଲ ଲାଗେନି ଯେହେତୁ ଆଉ ଯୋଉ ଭିତରେ ଯୋଉଟା ନଡିଆ କୋରା ଏମତି ଗୁଡ ଦେଇଥାଏ ସେଟା ଟିକେ କମ ଥାଏ ତ ସେଥିପାଇଁ ଭଲ ଲାଗେନି। ତାକୁ ମଣ୍ଡା ପିଠା କୁ ଭାତୁଡା ପିଠା ମଧ୍ୟ କୁହାଯାଏ। ଜାଣିଛୁ?
ମଣ୍ଡା ପିଠାକୁ ଜାଣିନଥିଲି ଏବେ ଜାଣିଲି।
ଆଉ ପୋଡ ପିଠା ପରେ ମଣ୍ଡା ପିଠା ହୋଉଛି ରଜର ଆଉ ରଜର ଗୋଟେ ହଁ ମନସା ପୂଜା ଥାଏ ସେ ପୂଜାର ମୁଖ୍ୟ ପିଠା ହୋଉଛି ଏଇଟା। ଯୋଉଟା କି ଚାଉଳ ଗୁଣ୍ଡର ବାହାର ଆଉ ଭିତରେ ନଡିଆ ମାନେ ଚାଉଳ ଗୁଣ୍ଡ ଟା ବାହାରେ ଥାଏ ଆଉ ଗୋଲ ଭଳିଆ ଗୋଲ ହେଇ ଥାଏ ନଡ଼ିଆ ଆଉ ଗୁଡର ପୁରଟା ଭିତରେ ଥାଏ।
ଆଛା।
ତୁ ଖାଇଛୁ ମଣ୍ଡା ପିଠା?
ଆଉ ମଣ୍ଡାପିଠା ଖାଇଛି।
ଯି ଭଲ ଲାଗେ ମଣ୍ଡା ପିଠା?
ହଁ ଚ୍ଛେନା ପୁର ତ ଦେଲେ ମୁଁ ଖାଏ ଭଲ ଲାଗେ।
ଚ୍ଛେନା ପୁର ମାନେ ଯୋଉ ଅ ନଡିଆ ଆଉ ଗୁଡର ମିଶ୍ରଣ ଟା ଯୋଉଟା ପୁର ଦିଆଯାଏ ସେଟା ସେମିତି ଚ୍ଛେନା ପୁର ବି ଦିଆଯାଏ।
ହଁ।
ଛା ମୁଁ ତ ଜାଣିନଥିଲି ଛେନାପୁର ଦିଆଯାଏ ବୋଲି। ନେ କୋଉ ଚ୍ଛେନା ଟା ଯୋଉଟା ଧଳା ଚ୍ଛେନା ଦେଖା ଯାଇଥାଏ ଦୁଦୁ ଚ୍ଛେନା ଟା ନା ଯୋଉଟା ଦହି ରରୁ ତିଆରି ହେଇ
ସେଟା ଦହି କି ଖା ଯୋଉଟା ଦହିକି ବୁଲେଇ ବୁଲେ ଯୋଉ ବାହାରେ ଯୋଉଟା ଛେଣ୍ଡା ଯୋଉଟା ଦହିକି ବସେଇ ଦେଲା ପରେ ସେଇ ଯୋଉ ଚ୍ଛେନା ହେଲେ ମଣ୍ଡାପୁରରେ ଦେଲେ ସେଇଟା ଭଲ ଲାଗେ।
ଆଛା ଗରମ ଗରମ ପିଠା ସହିତ ଘିଅ ଖାଇବାର ମଜା ଘିଅ ଟାକୁ ମିଶେଇକି ଖାଇଟେ ବି ସେଇଟା ବୋହୁତ ବଢିଆ ଲାଗେ। ମାନେ ଏପଟେ ଦୋଳି ଖେଳୁଥିବୁ ସେପଟେ ମଣ୍ଡା ପିଠା ଖାଉଥୁବୁ।
ଆଛା ଘିଅ ବି ମିଶେଇକି ଖାଆନ୍ତି?
ହଁ।
ମୁଁ ତ ଖାଇନି ତାର ସ୍ବାଦ ଟା ଜାଣିିବି କେମତି।
ହଁ।
ହ
ତତେ କୋଉ କୋଉଟା ଭଲ ଲାଗେ? ମାନେ ଏଇଟା କ ମଣ୍ଡା ପିଠା କୁହନ୍ତି ଯୋଉଟା କି ଭ ଜା ମଣ୍ଡା ଯୋଉଟା କହନ୍ତି ସେଟାକୁ ଆମ ଆଡେ କାକରା ପିଠା କୁହନ୍ତି। ମାନେ ଯୋଉ ମଣ୍ଡା ପିଠା ଯୋଉଟା ତୁ କହିଲୁ ତାକୁ ଯଦି ତେଲରେ ଛଣା ଯିବ ସେଟାକୁ କାକରା ପିଠା କୁହନ୍ତି ଆଉ ଯଦି ତାକୁ ପାଣିରେ ଛଣା ଯିବ ନହେଲେ ତାକୁ ଗୋଟେ ଜାଗାରେ ବାମ୍ଫ ଦେଇକି ଯେମିତି ଇଟିଲି ଛାଞ୍ଚ ଗୋଟେ ଥାଏ। ତା ଦେରେ ଯଦି ବସେଇକି ଡାଙ୍କୁଣୀ ଦେଇକି ରଖାଯିବ। ସେଇଟା ଯଦି କମ ଫ୍ଲେମ ରେ ଯଦି ଜାଳିବୁ ତାହାଲେ ସେଟା କଣ ସିଜିପ ଟିକେ ସିଜି ସିଜି ସିଜି ହବ ନହେଲେ ଯେମିତି ତେଲରେ ଛଣା ଯାଏ। ସେମିତି ଯଦି ପାଣି ଦେଇକି ଖାଲି ପାଣିରେ ବି ସେ ପିଠା ଟାକୁ ଛଣା ଯିବ ତାକୁ ବି ମଣ୍ଡା ପିଠା ମାନେ ଭାପୁଡା ପିଠା କୁହାଯାଏ। ଯୋଉଟା କି ମଣ୍ଡା ଆଉ ଯୋଉଟା ତେଲଟେ ଛଣା ଯାଏ ସେଟା ହଉଛି କାକରା ପିଠା।
ହଁ ଦିଟା ଆଙ୍କ ଯାକ ବି ଖାଇବାକୁ ଭଲ ଲାଗେ।
ହଁ ଗୋଟେରେ ତେଲରେ ଛଣା ହେଇଥାଏ ଆଉ ଗୋଟେ ପାଣି ରେ ଛଣା।